ହ୍ୟାଲୋ।
ହଁ।
ହୁଁ ପ ପଇସା ଉଠିଲେଣି ନା?
ନାଇଁ ସେ ଶୋଇଛନ୍ତିା
ଉଁ ହୁଁ।
କ କାର କ ନା ଆସି। ସିଏ ତାଙ୍କର ତାଙ୍କର କିଛି ଟେନସନ୍ ନାହିଁ। ଏ ଖାଉଚନ୍ତି ପିଉଚନ୍ତି, ଶୋଉଚନ୍ତି। କାହାର କଣ ହେଲା ନହେଲା ତାଙ୍କର କିଛି ଫରକ ନାହିଁ। ସେ କୌଣସି ଟେନସନ୍ ନଉନାହାନ୍ତି ଖାଲି ଯା ଖାଉଚନ୍ତି ଶୋଉଚନ୍ତି। ମୋବାଇଲ୍ ଅଛି ଦେଖଛନ୍ତି ବସିକି।
ଆଗୁରୁ, ଆଗ ଅପେକ୍ଷା ଚେଞ୍ଜ ହେଇନାହାନ୍ତି ନା?
ଏଇ ତା ଆଉ ଏ ବୟସ ହେଇଗଲାଣି ନା ସେମିତି ତ ଆଗରୁ କିଛି ଟେନସନ୍ ନିଅନ୍ତିନି। ଏବେ ଆଉ କି
ହଁ ଅପା କଣ ସେବି ବୁଝି ବୁଝି ବୁଝି କରିବା ନାଇଁ।
ସିଏ ସବୁ ଜିନିଷ ବୁଝନ୍ତି। ସବୁ ଦାୟିତ୍ଵ ତାହେଲେ ସିଏ ଥିଲେ ମୋର କଣ ମୋତେ ଏତେ ଟେନସନ୍ ଲାଗନ୍ତାନି।
ହଁ ସିଏ ବୋଧେ ମେନେ
ଶୁଣ ଧୁନା ହେଇରା ଯେମିତି ଏଇନେ ଆମର ଯେମିତି ଗୋଟେ ବଡ ସପୋଟ ନା। ଏମତି ଲକ୍ଷ ଦେଢ ଲକ୍ଷ ଦରମା ପାଉଚ ଏଇନା ଆମର କିଛି ଜଣା ପଡନ୍ତାନି। ସିଏ କଣ ସିଏ ଆମକୁ ଅନଉନି ନା। ଆଉ କଣ ଖାଲି ପାଞ୍ଚ ହଜାର ଦେଇଦେଲେ ସବୁ ଭଲ ହେଇଯିବ ତା ଦେହରେ।
ହୁଁ।
ଆମେ ତ ପୁଣି ବାପା ରହୁଚନ୍ତି, ଖାଉଚନ୍ତି, ପିଉଚନ୍ତି। ପୁଣି ବେଭାର, ଫେବା ଜାଣନା ବେଭାରର ଫେବାର ବି ଆମେ ଆଣୁନୁ। ଆମେ ଯଦି ଅଧା ଦଉଚୁ ସିଏ ଅଧା ଦଉଚି ଜାଣିଲ।
ସେଇୟା ତ କଣ ତୁ ନିଜେ ଗୋଟେ ମେନେଜ
ସେଇ ହେଲା ଆ, ମେନ କଥା ହଉଚୁ ଯଦି ଆଙ୍କର ଏମିତି ଇନକମ୍ ଥାଆନ୍ତା ଆମେ କଣ ଆଉ ତୋତେ ଇଏ କରନ୍ତୁ କି ଆଉ। କାଲି ଦେଖ ଆମେ ଏଇ ଶୁଣୁ କା-ଏଇ ଯୋଉ ବାହା ବାହାଘର ହେଇ ଅପାଙ୍କର ବାହାଘର ହବ ଆମେ ଦେଖେ ଆଣ ତିନି ହଜାର ଟଙ୍କାର ଶାଢୀ ଫାଢୀ ସବୁ ଆଣିଲୁ। ସିଏ ଅନଉନୁ ବେଭାର ଦବ ଏଇ ଚାରି ପାଞ୍ଚ ହଜାର ବେଭାର ଦବ ବୋଉଙ୍କର ସୁନା ଟା ଚେଞ୍ଜ କରିକି ମୁଦି ଆଇଲା ଆଉ ତୋର ତାହେଲେ କଣ ପଡିଲା। କହିଲୁ ଦେ
ହଁ ଭାଇର ରୋଜଗାର ନାହିଁ। ତୁ କଣ ଏ ଗୋଟେ କାମ ମାନେ ଏକୁଟିଆ ତୁଲେଇ ପାରିବୁ ନାଇଁ କେତେ ଟଙ୍କା ଦଶ ହଜାର ଖର୍ଚ୍ଚ ହବ।
ଦରମା
ଆମେ କହିଲା ଆମେ କିଣି କି ଆଣିଲୁ ଜାଣିଲୁ ସବୁ ଜିନିଷ ସେ ସେରୱାନୀ ସେ ଗଞ୍ଜି ଚଢି ତାଙ୍କ ନାଇକି ଗୋଟେ ଭଲ ତ ବାରଶ ଦେଇକି ଗୋଟେ ଶାଢୀ। ସିଏ ବେଭାର ଦବ ପା ଚାରି ପାଞ୍ଚ ହଜାର ଦବ। ହଜାର ଦି ହଜାର ଅଧିକା ଦେଇଦେଲା
ଓ ହଁ ତୋମର ଏପଟେ ହେଇଗଲାଣି ତିନ ଚାରି ହଜାର?
ସେଇବା କହୁଚି ଏନ ତ ସିଏ କରୁଚି ଆଉ କଣ କରିବୁ କହ ଆଉ। କହି ହଉଚି କହିଲେ ପା ସିଏ କହୁଚି ମୁଁ ଏତେ କରିକିନା ମୋତେ କହୁଛନ୍ତି ଏମିତି। ରେ ଘର ଯଦି ଫ୍ୟାମିଲି ନେଇକି କଣ ଜୀବନ ସାରା ତୁ ଆକ୍ସିଡେଣ୍ଟ ଟାଇମ୍ ରେ କରିଚୁ ବୋଲି ଆମେ କଣ ହେଟା ଜାଣିନୁ କଣ ଆ, ତା ବୋଲି କଣ ଆମେ ଯା ତୁ କରିଚୁ ବୋଲି ଆମେ କିଛି ହେଇରା ଏଇନେ କରିପାରିବୁ। ନା ତୋର ହେଇଥିଲା ଆଉ ଇଏ ଆଉ କରିନଥାନ୍ତେ।
ହୁଁ।
ଆଉ ଭାଇ ଟାକୁ ଭାଇ ସାହାଯ୍ୟ କରିବନି ଆଉ କିଏ କରିବ କହିଲୁ ଦେଖିଆ।
ସେଇୟା ପା।
ଆଉ ପୁଣି ଆମ ଘରେ ସମସ୍ତେ ପୁଣି କେମତି ସାହାଯ୍ୟ କଲେ। ଯେ ସେମାନେ କଣ କହୁଚନ୍ତି ଆମେ ସାହା ଯ୍ୟ କରୁଚୁ ବୋଲି।
ହୁଁ।
ନା ଆମେ କରି ଧରିକି ଖାଉନୁ। ତୁ ପୁଣି ହେଇ ଯୋଉ ରହିଲୁ ବର୍ଷେ କାଳ ତୋତେ ରାନ୍ଧି ବାଢ଼ିକି ଖାଇଆକୁ କରିକି ଦେଲିନି। ଆଉ ସେମତି ଆଉ
ଲୋ ନା ତାପରେ ସ ସିଏ ତାଙ୍କ ଫ୍ୟାମିଲି ବହୁତ ହେଇ ଯାଉଛନ୍ତି ସିଏ ସବୁ ସିଆଡେ ପଇସା ପ ନିଜେ କରିଥିବେ।
ସିଏ ତାର ସବୁ କଣ କହିଲୁ ସେ ସବୁ ତାଙ୍କର ଟିକେ ସବୁ ହାଇ ଫାଇ ବାଲା। ତାଙ୍କୁ ଆଉ କଣ ସେ ଦଉନାହାନ୍ତି?
ନିହାତି ମାନେ
ଆଉ ଯା ଆଉ ଭଲ ମନ୍ଦ ଦେଖେ ଭଲ ଶୁଣ ଭଲ ମନ୍ଦ କାମ ହେଲେ କିଏ ସାହାଯ୍ୟ କରିବ। ସେଇ ବା ତମ ତାଙ୍କର ଆସିକି ସାହାଯ୍ୟ କରୁଛନ୍ତି।
ସେଇଆ ବା।
ସେଇ ଆସୁଚ ଭଲ ମନ୍ଦ ଏଇ ଦେଖ ଏଇ ଯୋଉ ଦଶରା ହଉ କି ସେ ପୂଜା ପର୍ବ ଯାହାବି ହଉ ତମେ ଏଇଠିକି ଆ ରୁହ ଆଡ ଦଶ ଦିନ କିଏ ଧରିକି ଦିଏ ଖାଇବାକୁ। ବାପା ତ ବାପ୍ ସଦା ତମ ବାପା ଦଉଛନ୍ତି ପଚାରିଥିଲେ କି ଆଗ। ଏ ସବୁ ତୁ ଜାଣିନୁ ମାମାଲି ଆମର ହେପଟେ ଅଲଗା ଏ ମାନେ ଭାଇ ଭଉଣୀ ସବୁ ଅଲଗା। କହିଲେ କଣ ହବ। ଆମର ଯେମିତି ଆମ ଘର ମାନଙ୍କର ଯେମତି ଏମାନେ ସବୁ ଅଲଗା। ହଁ ବହୁତ ଲୋକ ମୁଁ କହୁନି । ଯାଗା ବାଡ଼ି ପଡ଼ିଚି। ଘର ଗୋଟେ କରିଦେଇଥିଲେ ଆମେ ରହିଥିଲେ ଏଇ ଘର ଗୁଡ଼ା । ରିପାରିଂ ଫିପାରିଂ କରି ଭଡାଟେ ଦେଇଥାନ୍ତୁ। ଆ ସିଏ କଣ ଦେଖ ତା ନା ଆରେ ଜାଗା ଅଲଗା ତା ନାଁ ରେ କରିସାରିଲାଣି। ଆମର ଏଇ ଜାଗା ଟା ତା ନାଁ ରେ କରିସାରିଲାଣି।
ତା ନାଁରେ କରିଦେଇଚି!
ହଁ ଆର ଆର ବର୍ଷ କଲା ତା ସ୍ତ୍ରୀ ନାରେ। କଲା। ଆମର ବାପା ନାଁ ଙ୍କର ଆମ ଯେତିକି ଭାଗ ବାପାଙ୍କ ନାଁରେ ଅଛି। ଆମେ ଆମର ତ ପଇସା ନାହିଁ ଆମେ କେମତି କରିବୁ।
ଓହୋ। ମାନେ ପ୍ରାୟ ଅଧା ଜାଗାରୁ ଅଧା ଜାଗାରୁ ଭାଗ ତା ନାଁରେ ବି କରିସାଇଲାଣି ମାନିବାକୁ ପଡିବି।
ସେ ତା କେନ୍ତିଆ ମେଣ୍ଟାଲିଟି ହେଇଥିବ ତୁ ଦେଖ। ଏଇଥିରେ ମତେ ସବୁ କହିବେ ଆମ ନଣନ୍ଦ ମାନେ କହିବେ।
ଆଜିକାଲି ଯୁଗ
ଭଲ ନୁହଁ, ଆମେ ଭଲ ନୁହଁ। ସେଇଥିରେ ବି ଆମେ ଭଲ ନୁହଁ। ମୁଁ କରି ଧରିକି ଦେବି ଆସିଲେ ଗଲେ ଆଇଲେ ଭଲ ମନ୍ଦ ଦେବି ମୁଁ ହେଥିରେ ଭଲ ନୁହଁ। ଏଇନେ ଜାଣୁଛନ୍ତି ଠିକ୍। ହେଇଥି ପାଇଁ ହେରାଙ୍କୁ ମୋର ରାଗ ବେଳେ ବେଳେ ହଉଛି ହେରାଙ୍କୁ ପଚାରିବାକୁ ଇ ଛା ହଉନି। ଇଏତ ଚିଡୁଛନ୍ତି। କହୁଛନ୍ତି ତମେ ହେରାଙ୍କୁ ଡାକନି କି ଦିଅନି। ତମକୁ ଯିଏ ଯେମିତି କରୁଚି ତମେ କର। ମୁଁ ତ କି କରିପାରୁନି ତମେ କର। ଏମିତି କହୁଚନ୍ତି। କିନ୍ତୁ ମୁଁ ତ ସେଇ ଟାଇପ ର ନୁହେଁ ନା ଝିଅ। ସେମିତିଆ ଝିଅ ହବି ଶୁଣୁ ମାମାଲି ଦେଖ୍ ସେମିତିଆ ଝିଅ ହବା ଦରକାର। ମୁଁ ତ ମୋ ଷ୍ଟାର୍ଟିଂରେ ମୁଁ ଏ ସେ ଝଗଡ଼ା ଝାଣ୍ଟି କାହା ସାଙ୍ଗରେ କହିବା ମୁଁ ଶିଖିନି। ମୁଁ କେମିତି ହେରା କହିବି କହିଲୁ ଦେଖିଆ।
ସେଇୟା ହେଲା କଥା। ସେମାନେ ଯାହା ହେବେ ଆମେ ତ ସେଇୟା ହେଇପାରୁନୁ।
ହେଇପାରିବୁନି ନା କରିବୁ କଣ ଟା।
ଛାଡ ଆଉ।
ସିଧି କଣ ବଡ ହେଇଗଲାଣି ନା ସିଧି ସେ କହି ଦଉଚି। କହୁଚି ତତେ ଯୋଉ ମାନେ ଇଗ୍ନୋର କରୁଛନ୍ତି ତୁ ବି କର। ତୁ କାହା ସହିତ ଆଗୁଆ ଇଏ କରନି। କଲ୍ କରନି। ବଡ ପିଲା ଟା ହେଇଗଲାଣି ନା ଦେଖୁଚି।
ଆଜିିକାଲି ଛୁଆ ସିଏ ଆଉ।
। କହୁଚି ସମାଜ ଏରା ଆଜିିକାଲି ଦେଖ ଆମେ ଶାଶୁ ଶଶୁରଙ୍କର ସେବା କରୁଚୁ ଟି ଖାଇବାକୁ ଦଉଚୁ ଆଜିିକାଲି ଛୁଆମାନେ ଚାକିରି କଲେ କିଏ କୁଆଡେ ରହୁଛନ୍ତି ଆଜି କାଲି କରିବେ କହିଲୁ।
ନା ମ ସେମାନେ କରିବେ।
କରିବ ଆଜିକାଲି ବାପା ମା କୁ ନର୍ସ ରଖି ଦୋଉଚନ୍ତି ଯୋଉ ପଇସା ପଇସା ବାଲା ନର୍ସ ରଖି ଦୋଉଚନ୍ତି କଟ ଭୁବନେଶ୍ୱରରେ ଦେଖିବୁ ଘରେ ଘରେ ଯୋଉମାନେ ବାହାରେ ରହୁଚନ୍ତି। ଫରେନ ଫରେନ ରେ ରହୁଚନ୍ତି ସେମାନଙ୍କର ବାପା ମାଙ୍କୁ କିଏ କରକି ଦୋଉଚି? ଏଇ ବି ବିନାଦି ମାସିକ କ କଥା କହିଲୁ କିଏ ଯେ ନିଜେ ବୁଢାବୁଢ଼ୀ ଏତେ ବୟସ ହେଲାଣି ଦେଖେ ରାନ୍ଧିବାଡିକି ଖାଉଚନ୍ତି। ହଁ ତା ବଡ ବଡ ପୁଅ ବୋହୂ ତ ଦିଲ୍ଲୀରେ ରହିଲେ, ସାନ ପୁଅ ବୋହୂ ତ ଦିଲ୍ଲୀରେ ରହିଲେ। ନିଜେ କରିକି ଖାଉଚନ୍ତି, ରା ତିରନୁ ଚୁଡା ଛତୁଆ ଏଇରା ଖାଉଚନ୍ତି।
ହଁ ଆଉ କଣ କରିବେ?
ଆଉ କଣ କର ସେ ତାର ଆଳ ସିଅନନୁ ବାହହାର ରୋଷେଇଆ ତାର ପସନ୍ଦ ନାହିଁ। ଏବେ ଖାଲି ଗୋଟେ କମ୍ ଟେ ରଖ ଖିଛି କହ ଲାଷ୍ଟ ଟାଇମ ରେ ବାସନ ମାରୁଚି ଘର ଝାଡୁ ପୋଛା ମାରୁଚି।
ସେଇ ବା ଏରା କଣ କହିଲ ଏ ବୟସ ହେଲା ବେଳକୁ ଯଦି ନିଜେ ଖ ଖଟିବ ପୁଅ ଝିଅ ଜନମ କରିକି।
ମୁଁ ମୁଁ ଯଦି କହିବି ମୁଁ ଦେଖି ମାମା ଆସିଲା ଦିନରୁ କହିଲୁ ୟାଙ୍କ ଘରେ ବାପା ବାହା ହବୁ କ ବୋଉ ହୋଉ ତାଙ୍କୁ ତ କରିକି ଦେଇଚି ନା ନାଇଁ କହିଲୁ ଆଉ। ଦୁ ନାଇ ଦେଖ ଗୋଟେ ଦିନ ନେଇକି ବାପାଙ୍କୁ ଡାକୁଚି ନା ନେଇକି ରଖୁଚି ମୁଁ ଏ ଯଦି କହିବି ମୁଁ ମୁଁ ରଖିପାରିବିନି ତମେ ରଖ। ତମ ପାଞ୍ଚ ହଜାର ଟଙ୍କା ନିଅ ତମେ ବି ଯାଅ ତମ ପେନସନ ପାଞ୍ଚ ହଜାର
ହୁଁ କ ପା
ତ ମୁଁ କୋହୁନି କିନ୍ତୁ ମୁଁ ଇ ବୋଉ ସ ବଳେ କହିବ ହଁ ମ ଦେ
ହୁଁ।
ମୋ ବୋ ବୋଉ ସବୁବେଳେ କହିବ ମୋ ବୁଢା ଟା ମୁଁ କହିଲି ମୁଁ ଆଉ ହେମିତିଆ ମୋ ନେଚର ନୁହଁ କିନ୍ତୁ ଯୋଉ ଜିନିଷ ର ନ କହିବ ମତେ ଯାହା କହିବାର ଅଛି କଥା ମତେ କହିବ ତମେ ମୋ ପଛରେ କଣେେ ତାହେ କାଇଁ କୋହୁ
ମୁଁ ସେଇଥିପାଇଁ ତ ରାଗେ ମୋ କହଥା ମୁଁ ଯଦି କିଛି ଭୁଲ କରୁଚି। କାହା ଆଗରେ କଣ କୋହୁଚି ମୋ ଆଗରେ କୁହ ମୋ ପଛରେ କହିଲେ ମୋ ମୁଣ୍ଡ ପୁରା ଗରମ ହୁଏ।
ତମେ ପଛରେ କାଇହିଁ ଗପୁଚ ପୁଣି ନା ମ ମୁଁ ଥିବି ଏଇଠି ମୋ ପଛରେ ବୁବୁଙ୍କ ଆଗରେ ଆମ ବାପା ଗପୁଥିବେ।
ହୁଁ।
ହୁଁ ମାନେ ତୁ ଜାଣିନୁ ତୁ ଭାବୁୁ ତୁ ସେ ମାନେ ବୋହୁତ ଡେଞ୍ଜରିୟସ୍ ସେମାନେ, ଖାଲି ଏଇନା ଆଉ କିଛି ଆଉ କିଛି ଉପାୟ ନାହିଁ ଦେଖିଲେ ଆଉ ମମି ଛଡା ମୋର କିଛି ଉପାୟ ନାହିଁ। ଆଉ ତ ଦବନି ସେଇ ସେଥିପାଇଁ ଏଇ ବର୍ଷେ ଖଣ୍ଡେ ହେଇଯିବ ଆଉ କିଛି ଗୋପୁ ନାହାନ୍ତି।
ହଁ।
ହୁଁ। ମୁଁ ଆଖିରେ ଦେଖେ ଗପନ୍ତି ଶୁଣେ ଜାଇଲ ପୁରା ଶୁଣେ। କେମିତି ଲାଗିବ ତୋତେ କହିଲୁ ମୁଁ ଏତେ ତୋ ତମ ପ୍ୟାଣ୍ଟ ସାର୍ଟ ସଫା କରିବି ହଁ ବା ଝାଡା ମାଡା ମଝିରେ କରିଦେବେ ଟୁନ ନ ନନ ଛୋଟା ମଣିଷ ଝାଡା କ ହାତରେ ପୋଛିବେ ଜାଇଁଲୁ।
ହୁଁ।
ତାହେଲେ ଆମେ କରିବୁ ଧରିବୁ ତମେ ଆମ ନାଁରେ ଗପିବ ମିଛ ସତ କରିକି ନାଇଁ।
ସେଇଭଳିଆ ଲୋକ ତ ସବୁ ସବୁ ଘରେ ଅଛନ୍ତି ଆଉ ତମ ଘର କଣ ଏକୁଟିଆ।
ମୁଁ ତ ମୋ ମୋର ତ ଏତେ ଅସୁବିଧା ହୋଉଚି ପାଞ୍ଚ ହଜାର ଟଙ୍କା ପାଉଚ କାହିଁକି କହୁନହ ନେ ହଜାରେ ଦି ହଜାରେ। ଛୋଟ ଆଟା ଟ୍ୟୁସନ ହୋଉଚି।
ହଁ କେମିତି ଦୋଉନାହାନ୍ତି ଭାବିବା ଦରକାର ପୁଅ ଘରେ ବସିଚି।
ପୁଣି ସବୁବେଳେ ଖାଲି କୋହୁଚ ମୁଁ ଚିକଣି ଖାଇବି କୋଉଠୁ ଆଣିକି ଦବୁ ତମ ଖାଇବାକୁ।
ହଁ ତମେ ଦିଅ ନା ଏମିତି ଧରେଇ ଦିଅ। ମୋ କଥା ତମେ ହଁ ବିନା ରୋଜଗାର ତମର ଥାଆନ୍ତା ତମେ ତ ରୋଜଗାର। ପେନସନ ଟା ଆଉଛି ମାସକୁ।
ଏ ରହୁଛନ୍ତି ଗୋଟେ ଭଲ ଦରମା ଯଦି ମିଳନ୍ତା କୋଡିଏ ତିରିଶ ହଜାର ଗୋଟେ ହୁଅନ୍ତା। ଏଇ ଦ କୋଉଠି ଅନଉନୁ ମାମାଲିି ବାର ହଜାରେ କୋଉଠି ଦଶ ହଜାର ଏତିକିରେ ତୁ ଚଳିପାରିବୁ। କହିଲୁ ତୁ ନିଜେ କହ।
ସେୟା ହେଲା କଥା।
ଖାଲି ବିଶ୍ଵାସ କର ଖାଲି କଷ୍ଟେ ମଷ୍ଟେ ଆମେ ଚଳୁଛୁ ମାନେ କିଛି ଗୋଟେ ମାନେ ଗୋଟେ ଇଏ ନାହିଁ।
ହଁ ରୋଜଗାର ଥାଇକି ତ ମାନେ ପଇସା ପତ୍ର ସର୍ଟ ହଉଛି ଆଉ ତମର ରୋଜଗାର କମ। ଉ ମାନେ ବେଳେ ବେଳେ ବି ନାହିଁ ରୋଜଗାର କେମିତି ଚଳୁଥିବ ହଁ।
ଘର ର ଉନା ଦେଇ ଫୁନା ଦେଇ ହଉ ଛୁଆକୁ କେତେବେଳେ ଡ୍ରେସ ପତ୍ର ନହେଲେ ମିତା ଦେଇ ଟା ଟିକେ ବହୁତ ଦିଏ। ମାନସ ଭାଇରା ତ ଏଇନେ ପଇସା ପତ୍ର ସିଏ ଏତେ ଆଉ ଏବେ ମତେ ଏତେ ଦେଇପାରୁ କେତେବେଳେ କେମିତି ନହେଲେ ନାଇ ନୁହ। ତାପରେ ଆମର କୋଉ ବାପ ଘର କଣ ଗୋଟେ ଭଲ ସପୋଟ ଅଛି କହିଲୁ ଦେଖିବା।
ସେୟା ତ ମିତା ଦେଇ ଟା ଟିକେ ସପୋର୍ଟ କରୁଥିବ ଆମର ତମର ତମର ହେଲେ ମିତା ଦେଇ ଟିକେ ସପୋର୍ଟ କରୁଛି।
ଆମେ ତମ ଦେଇକି କିଛି ବି ସପୋର୍ଟ କରିପାରୁନୁ। ତାଙ୍କ ଘରେ କେମିତି ତାକୁ ଏସବୁ ଦଉଛନ୍ତି।
ଶୁଣ ସିଏ ସିଏ ବି ତା ଦେଖେ ଯାହାର ଯୋଉ ଅନୁସାରେ ଖର୍ଚ୍ଚ ଘର ଭଡା ଦଉଛନ୍ତି ଦ ଦଶ ହଜାରେ ଆଁ ହାଁ ଦେଖେ ଦଶ ହଜାର। ତ ନେଟେ ପଳଉଛି ପେନସନ ପାଉଛନ୍ତି କୋଡିଏ ପଚିଶ ହଜାରେ ଦରମା ପାଉଛନ୍ତି କୋଡିଏ ପଚିଶ ହଜାରେ। ତାକୁ ବି କୋଉ ପଇସା ପାଉ ଏତିକି ଲୋ ଏବେ ତା ଝିଅ ବଡ ହେଲା ତିନି ଚାରିଟା ଟିଉସନ ଦଉଛନ୍ତି ଖାଲି ସା-ସାତ ହଜାରେ। ଖାଲି ଆସୁଛି ଭୋଗ ବାଣ୍ଟିଲା ଭଳିଆ ତାଙ୍କର ବି ପଇସା ଯାଉଛି। ଏଇ କେତେବେଳେ କେମିତି ଏଇ ଛୁଆଙ୍କୁ ଡ୍ରେସ ପତ୍ର ଖଣ୍ଡେ ଇ ଆଙ୍କର ତ ଏଇ ହଁ ଟୁନ ନନା ଆମର ବିଶ୍ୱାସ ଡ୍ରେସ ଖଣ୍ଡେ ବି ଆମେ କିଣୁନୁ ଲୋ ସେଇ ମିତା ଦେଇ ଆଣୁନୁ। କେତେବେଳେ ପ୍ୟାଣ୍ଟ ସାର୍ଟ କହିନେ କପଡା ଦେଇଦବ କି କେତେବେଳେ କଣ ଦେଇଦବ। ରୁନା ଦେଇ ସେ ଆଗେ ଟିକେ। ସାହାଯ୍ୟ କରେ ସିଏ ଏବେ ଆଉ ଏ ସିଏ ଆଉ ଏତେ ଦଉନି କେତେବେଳେ ଦି ଚାରି ବର୍ଷ ହେଲାଣି ତାଙ୍କର ତ ଧାର। କରଜ ହଉଛି।
ହୁଁ ହୁଁ।
ସିଏ ଆଉ ଏତେ ଆଉ ଦଉନି ତାପରେ ବାହା ହେଇଗଲା ପରେ ସିଏ ଆଉ କିଛି ବି ନାହିଁ କହିବାକୁ ଗଲେ ରିକୁ ବାହାଘର ପରେ।
ହୁଁ ହଉ ତାହେଲେ ରଖ।
ହଉ ହ